କଣ କରୁଛନ୍ତି?
ଏଇଠି ବସିଛି ଆଉ ତମେ?
ମୁଁ ଏଇଠି ବସିଛି।
ନା ଏବେ ରୋସେଇ ଜଷ୍ଟ ସରିଲା ଖାଇନି ଆଉ।
ଆଉ ଦେହ ଭଲ ଅଛି?
ହଁ ଦେହ ଫେହ ଭଲ ଅଛି ତମର ଭଲ ଅଛି?
ହଁ ଭଲ ଅଛି ଆଉ ତମ ଘ ଆଉ ଆପଣ ଆଉ ଆପଣଙ୍କ ଘରେ ସମସ୍ତେ କିଏ ଅଛନ୍ତି?
ଘରେ ଶାଶୁ ମା ଅଛନ୍ତି ଦେଢଶୁର ଦିଅର ଭାଉଜ। ଶାଶୁଘର ଯେଉଁମାନେ ଥାଆନ୍ତି ସମସ୍ତେ ଆଉ।
କଣ ଆପଣଙ୍କର ଜଏଣ୍ଟ ଫ୍ୟାମିଲି କି?
ଆଜ୍ଞା।
ଓହୋ।
ତମର ଖିଆ ପିଆ ସରିଲାଣି?
ନାଇଁ ଖାଇନୁ ଆଉ ଏତେ ବେଳୁ କଣ ଖାଇବୁ।
ଡେରିରେ ଖିଆ।
ହଁ।
ରୋଷେଇବାସ ସାରିଲାଣି?
ହଁ ରୋଷେଇ ସାରିଲାଣି।
ଓହୋ ତମର ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମୋ ନାନୀ ମୋ ବୋଉ।
ଓ ହଁ। ଆପଣ ଘରର ଝିଅ ଆଉ ଆମ ବୋହୂ ଆଉ।
ହୁଁ।
ହୁଁ ହୁଁ। ଘରେ ସମସ୍ତଙ୍କଠେ। ନା, ହଁ ଏବେ ଏବେ ଜଷ୍ଟ ରଛି କେ ପଜ ଫଜ ନାହାନ୍ତି
ଏବେ ଜଷ୍ଟ ମ୍ୟାରେଜ୍ ହେଇଛି କି?
ହଁ, ଏବେ ବର୍ଷେ ହେଇନି ଆଉ।
ଓହୋ, ହଁ, ହୋ।
ହୁଁ ହୁଁ ଘରେ ବୋଉ ରୋଷେଇବାସ କରୁଚନ୍ତି?
ହଁ ସରିଲାଣି ରୋଷେଇ।
ନାଇଁ ନା ତମେ ସାହାଯ୍ୟ କରୁଚ
ହୁଁ ମୋ ବଉତ କରୁଚି ଆଉ।
ସାହାଯ୍ୟ କରନି ଆଉ?
କେତେବେଳେ କେଏଁତି
ଓହୋ, ପାଠ ପଢା ପଢି ଚାଲିଚି?
ହଁ।
ଉଁ କଲେଜ ନା ସ୍କୁଲ?
କଲେଜ୍
ଓହୋ, ଛୁଟି ଖୋଲିଲାଣି ତ ପାଠ ଫୁଣି ଫୁଣି ଷ୍ଟାର୍ଟ ଆଉ।
ହୁଁ।
ଆଉ ତମ ଆଡେ ତମ ଏରିଆ ବିଷୟରେ ଟିକିଏ କହିଲ ମତେ? ମାନେ ତମର କେଏଁତି ପରିବେଶ କଣ?
ଆମ ଆଡେ ଆମର ଉଁ ଏଠି ସବୁ ପ୍ରକାର ମନ୍ଦିର ଅଛି। ପାର୍କ ଅଛି।
ହୁଁ।
ଅଛି ଆଉ। ଆଉ ସେ ଆଡ ସବୁ କଣ ଫେମସ?
ଆମ ଆଡେ ତ ପୁରା ପର୍ବପର୍ବାଣିୀ ସବୁ ଖାଇବା ପିଇବାଠୁ ସବୁ ପର୍ଵପର୍ବାଣୀ ଉପରେ ବହୁତ ବାର ମାସରେ ପୁରା ତେର ପର୍ବ। ଯେମତି ପୁରା ଗୋଟାଏ ସୁନ୍ଦର ଗାଁ ପରିକା ଆଉ।
ଆମର ବି ଇଆଡେ ସେମିତି ପ୍ରାୟ ସବୁବେଳେ ସବୁ ପର୍ବରେ ସବୁ ହଉଚି।
ଉଁ, ହୁଁ। ସବୁ ପର୍ବ ଆମର ପୁରା ଧୁମଧାମ ରେ ଲାଗି ରହିଚି।
ହୁଁ।
ଏମତି ଆଉ, ଯାହାହେନେ ବି ରଜ ତୁଆରେ ରଜ ପଣା ଆଉ ଘରେ ଥିଲା ବେଳେ ଝିଅ ଥିଲାବେଳେ ହ ବୁଲା ଚଲା। ହଁ ଦୁଳ ଗାଁ ତାର ଫୁଲ ପିଠା ଖାଅ ପଣା ଖାଅ କିଛି ନାହିଁ ଶାଶୂଘରେ କାମ କର ପୁଣି ଖାଇବାକୁ ଦିଅ, ବାସନ ମାଜ, କାମ କର ବା କୁ ଖାଇବାକୁ ଦିଅ ଶୋଇପଡ ସରିଲା। ରଜ ଏମିତି ପଳେଇଲା ଏଇ ବର୍ଷ ଆଉ।
ଏଇ ବର୍ଷ କଣ ଫାଷ୍ଟ ରଜ କି, ବାହାଘର ପରେ?
ହଁ।
ହୁଁ।
ଏମିତିରେ ଏମିତିରେ ଆଉ, ଯାହା ହେଲେ ବି ତମେ ମାନେ ଝିଅ ଯେମତି ହୁଁ। ଫ୍ରିରେ ବୁଲା ଚାଲା
ହୁଁ, ଆଉ ରଜମହୋତ୍ସବ ସିଆଡେ ହଉନି?
ହଁ ଆମର ସେପଟେ ପୁରା ଧୁମଧାମରେ ହଉଛି। ହଁ ଯାଲେ ବି ଆମ ମୁଁ ପୁରା ପଳେଇ ଆସିଥିଲି ଏଠିକି ଘର ପଟେ ନଥିଲି ଘରେ ଥିଲେ ଯାଇଥାନ୍ତି। ସାଙ୍ଗମାନେ ସବୁ ଫୋନ୍ ଫୋନ୍ କଣ କରନ୍ତି, ବହୁତ ଭିଡ଼ିଓ ଫଟୋ ସବୁ ସେୟାର କରିକି ଭାରି ମନ ଦୁଃଖ ହେଲା।
ଆଉ ଶାଶୁଘର ପଟ ଗୋଟିଏ ଶାଶୁଘର ପଟେ ହଉଛି ହୁଏନି କି ରଜ ମହୋତ୍ସବ।
ହଁ ନୂଆ ବୋହୂ ଯାଇ ହବ ହେଟିକି
ହୁଁ
ଝିଅ ପୁରୁଣା ବୋହୁ ସେମାନେ ବୁଲିବେ, ନୂଆ ବୋହୁ ଆଉ କଣ ଯାଇ ପାରିବେ କି।
ହୁଁ
ଯା ହେଲେ ଟିକେ ନିୟମ ଇଏ ସିଏ ବାହାରକୁ ବାହାରିବନି ଇଏ କରିବନି ସିଏ କରିବନି
ହୁଁ କେତେ ମାସ ହେଇଚି? କେତେ ମାସ ହେଇଚି କି ବାହାଘର?
ବାହାଘର ଆଠ ନ ମାସ ହେଇଗଲାଣି ଆଉ। ବର୍ଷେ ହେଇନି ଆଉ ହବ ହବ ହଉ
ହୁଁ ହୁଁ ହଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ଆମର ଯଉ ଖାଲି ଖରା ଗରମ ଯୋଗୁ ଯାହା ଟିକେ ଇଏ ନହେଲେ ଆଉ ସବୁ ଭଲ।
ଶୀତଳ ଷଷ୍ଠି ସିଆଡ଼େ ହୁଏ।
ଆମର ସେପଟେ ବଢିଆ ସେ ଶୀତଳ ତମ
ମାନେ ଶାଶୁଘର ପଟେ ନା ସେ ଶି ମାନେ ଶାଶୁ ଘର ପଟେ ନା ବାପ ଘର ପଟେ?
କାହିଁକି ଏ ବର୍ଷ ହେଲାନି ତ କିନ୍ତୁ ଆମର ସେପଟେ ବଢିଆ ସେ ଶୀତଳ ଷଷ୍ଠି।
ହୁଁ ଆମ ଆଡ଼େ ବି ହୁଏ। ପୁରା ଧୁମ୍-ଧାମ୍ ରେ ହୁଏ।
ନାଇଁ ଆମର ସେପଟେ ପୁରା ଯେମିତି ନି ନିର୍ବନ୍ଧ ହୁଏ ପୁଅ ଝିଅଙ୍କର ଯେମତି ସ୍ଵତନ୍ତ୍ର ବାପା ମା ହୁଅନ୍ତି ସେମିତି ଏବେ ଉଁ ପୁଅ ଝିଅ ଙ୍କୁ ଗାଧେଇ ଦିଆହବ। ତାଙ୍କର ହଁ ଯେତେ ସବୁ ବାହାଘର ବିଧି ସବୁ ହାତଗଣ୍ଠି ଫିଟେଇବେ ବନ୍ଧରେ ବସିବେ ଗାଁ ସାରା ପ୍ରସେଶନ ହେଇକି ବୁଲିବେ ସମସ୍ତଙ୍କ ଦୁଆର ମୁହଁରେ ଝୋଟି ଜିତା ପକେଇକି ଠାକୁରଙ୍କୁ ପୂଜା ବରଯାତ୍ରୀ ପୁରା ଧୁମ୍ ନାଚ ବାଣ ଫାଣ ଡିଜେ ଫିଜେ ସବୁ ଭୋଜି ଭାତ ବଢ଼ିଆ ସେ
ହୁଁ ହୁଁ
ଏ ବର୍ଷ କିଛି ହେଲାନି। ଆମ କ ଘର ପଛପଟେ ଶିବ ମନ୍ଦିର ତ ଆମର ପୁରା ହୁଁ ବଢ଼ିଆ ସେ ହୁଏ। ନା ଏଠି କିଛି ନାହିଁ। ଯାହା ହେଲେ ବି ଝିଅ ବେଳ ଅଲଗା ବୋହୂ ବେଳ ଅଲଗା। ସେଠି ଯେମିତି ଚଳୁଥିଲା ଏଠି ହେବ କି। ତମର ଶୀତଳ ଷଷ୍ଠି କେମିତି ପାଳନ୍ତି?
ଆମର ବି ଆମର ବି ସେମିତି ଦ ଆମର ବି ଏଠି ଧୁମଧାମରେ ହୁଏ, ମଣିଷ ବାହାଘର ଭଳିଆ। ଧୁମ୍-ଧାମ୍ ରେ ବରଯାତ୍ରୀ ନେଇକି ଯାଆନ୍ତି, ସବୁ ଆପଣଙ୍କ ପରିବେଶ ସେମେ ଆଉ।
ହଁ ସବୁଆଡେ ସେମ କୋଉ କୋଉଠି ହୁଏ ତ କୋଉଠି ହୁଏନି। କିନ୍ତୁ। ଏମତି ଆଉ।
ହେ। ଆଉ ଆଉ କଣ କୁହନ୍ତିତ।
ହଁ ସେମତି ତମ ଇଏରେ କହୁଥିଲି। ତମ ପରିବେଶ ମାନେ ପାହାଡ ଫାହାଡ, ଝରଣା ଫରଣା ଅଛି ନା ତମ ଆଡେ ନଦୀ ଫଦି ପ ପ୍ରାକୃତିକ ପରିବେଶ କେମିତି?
ହଁ ଏଇଠୁ ଜଷ୍ଟ ତିରିଶି କିଲୋମିଟର ପରିକା ଦୂରରେ ଅଛି। ମନ୍ଦିର ଅଛି ଗୋଟେ। ହୁ। ପୁରା ପାହାଡ଼ ଉପରେ ଶିବ ମନ୍ଦିର। ପାହାଚ ଚଢିକି ଯିବ ବହୁତ ପାହାଚ ଚଢିକି। ଆଉ ତା ପାଖରେ ଅଛି ଡିଅର ପାର୍କ ଅଛି। ସାଇ ମନ୍ଦିର ଅଛି।
ହଁ।
ଆଉ ଝରଣା ବି ଅଛି। ପାଖରେ ବି ଝରଣା ଅଛି ହଁ। ହେଲେ ପାଖରେ ଟିକେ ନାହିଁ ଆଉ। ହଁ ଏପଟେ କିନ୍ତୁ ପାଖରେ ଟିକେ ଅଛି। ଉଁ ବାର ପନ୍ଦର କିଲୋମିଟର ଦୂରରେ ଏପଟେ ଗୋଟେ ଅଛେ ଝରଣା। ସେଇଟି ଲୋକମାନେ କରନ୍ତି ଭୋଜି।
ଓହୋ। ଆମର ଆମର ତ ସେପଟେ ପାଖରେ ନଦୀ ଗାଁ ପାଖରେ ନଦୀ। ଚାରିପଟ ବାହାଡ ଅଛି ବା ଆମର ପରିବେଶ ପୁରା ବଢିଆ। ହଁ ଚାରିପଟ ବିଲ ବାଡି ପୁରା ଲାଗି ରହିଚି ଲୋକ କ୍ଷେତ ବାଡି କରୁଛନ୍ତି। ଆଉ ପାହାଡ ତ ପୁରା ବଢିଆସେ ଅଛି ଆମ ପାହାଡ ପାଖରେ ଜଣେ ଠାକୁର ଅଛନ୍ତି। ହୁଁ ପ୍ରତିବର୍ଷ ତ ମକର ସଂକ୍ରାନ୍ତି କି ସେଠି ପୂଜା ହୁଏ। ପାହାଡ ଚଢିବ ସେଠୁ କୋଳି ଫୋଳି ଖାଇବ ଯାତ୍ରା ଫାତ୍ରା ପୁରା ବଢିଆ ସେ ହୁଏ ଆଉ। ପରିବେଶ କିନ୍ତୁ ପୁରା ପ୍ରାକୃତିକ ପରିବେଶ ପୁରା ଯାହାକୁ କୁହନ୍ତି ଗାଁ ଆଉ।
ହୁଁ।
ହୁଁ।
ଆଉ ଝରଣା ଅଛି ସିଆଡେ।
ହଁ ଝର ଆମର ସବୁ ଅଛି ଆମର ସେପଟେ ନଦୀଠୁ ଆରମ୍ଭ କରିକି ସବୁ ତ ଆଉ। ପରିବେଶ ଗୋଟେ ସୁନ୍ଦର ଲୋକଙ୍କ ମଧ୍ୟରେ ଭାଇଚାରା ବି ବହୁତ ବଢିଆ ଅଛି।
ଗାଁ ରେ ଅଛି ଆପଣଙ୍କ ଆପଣଙ୍କ ଗାଁ ରେ ଅ ସେଇ ଗାଁ ରେ ଝରଣା ଅଛି।
ହଁ ଆମର ସେଇ ପାହାଡ ପାଖରେ।
ମାନେ ତ ଘରକୁ ଶୁଭୁଥିବ ଝରଣା
ନାଇଁ ପାହାଡ଼ ଟିକେ ଦୂର ତ ପାହାଡ ମାନେ ଗାଁ ଟାକୁ ଘେରିକି ରଖିଚି ଚାରିପଟ ନଦୀ ଆଉ ପାହାଡ ଘେରିକି ରଖି କିନ୍ତୁ ପାଖକୁ ଗଲେ ଆଉ ଯିବାକୁ ପଡିବ
କେତେ କିଲୋମିଟର ପରୀକା ହବ?
ଗୋଟେ କିଲୋମିଟର କି ଦେଢ କିଲୋମିଟର ପାଖାପାଖି ଆଉ।
ହୁଁ ଆଉ ଶୁଭେନି ଘର ପାଖକୁ।
ନା ନା ସେଠି ଯିବାକୁ ପଡିବ ସେ ଟିକେ ଦୂର ବିଲ ବାଡି ଅଛି ତ। ସେ ଟିକେ ଦୂର, ପୋଖରୀ ଆଉ ନଦୀ ଏଗୁଡା ସବୁ ଦିଶୁଛି ଘର ପାଖକୁ। ଓ ଆମ ସେପଟ ଏରିଆରେ ସବୁଠୁ ବଡ ପୋଖରୀ ଆମ ସେଇ ଗାଁରେ। ସବୁଠୁ ବଡ ପୋଖରୀ ସେଠି ପଦ୍ମଠୁ କଁଇଠୁ ଆରମ୍ଭ କରି ପୁରା ବଢିଆ ସେ ମାଛ ଚାଷ ହଉଛି, ଚାରିପଟ ପାହାଚ ଵଢିଆ ସୁନ୍ଦରିଆ ପୋଖରୀଟେ। ଶିବ ମନ୍ଦିର ପାଖରେ, ପରିବେଶ ପୁରା ଇଏ ଆଉ।
ପୁରା ସୁ ପୁରା ପ୍ରକୃତ ପୁରା ଗାଁ ଆଉ।
ହଁ ପୁରା ଜାକୁ କୁହନ୍ତି ଗାଁ ଆଉ।
ହଉ ମୋର କାମ ଅଛି ମୁଁ ରଖୁଛି?
ହଁ ହଉ।
ହଉ।